କଣ କରୁଥିଲେ?
ଆଜ୍ଞା ଏଇଠି ବସିଥିଲି ଆଉ। ଆଉ ଆଜ୍ଞା ଆପଣ କଣ କରୁଥିଲେ?
ମୁଁ ବି ଏଇଠି ଏନା ବସିଥିଲି ଖାଇସାରିଲି ଆଉ।
ହୁଁ ହୁଁ କଣ ଖାଇବାକୁ କଣ ହେଇଥିଲା?
ଆମର ଆଜି ଖାଇବାରେ ହେଇଥିଲା ଭାତ ଡାଲି ସୋୟାବିନ। ସୋୟାବିନ, ଆଳୁ ଭଜା, ଖଟା
ଉଁ ହୁଁ ମୁଁ ବି ତ। ମୁଁ ଏବେ ସେ ଯୋଉ ଖାଇକି ଜସ୍ ବସିଲି। ଦେଖିବା ଆଉ କଣ କରିବା ଆପଣଙ୍କ କତିକି ଫୋନ କରିଦବା ଟାଇମ ଟାଇମ୍ ପାସ୍ କରିବା ଆଉ। ହାଲୋ ହାଲୋ। ହାଲୋ ଆଜ୍ଞା ଆଜ୍ଞା। କଣ ପାଟି କରୁଛନ୍ତିି ତମ ଘର ଆଡେ?
ରାତି ହଁ।
ଆଜ୍ଞା କିଛି ଶୁଭୁନି ଟିକେ ମନା କରିବେ। ହାଲୋ। ହାଲୋ।
ହଁ ମୁଁ ଆପଣ ଖାଇଲେଣି।
ହଁ ଖାଇ ଜସ୍ ତ ଖାଇକି ଉଠିଲି ମୁଁ କହିଲି ଆଉ କଣ କରିବା ଆପଣଙ୍କ କତୀକି ଫୋନ କରିଦବା ଆଉ।
କଁ ଖାଇଲେ?
ମୁଁ ଖାଇଲି ଆଳୁ ଚିପ୍ସ, ସମଲ ବି ହେଇଥିଲା। ଆଉ ଯୋଉ ହେଇଥିଲା ଆମର କଲରାର। ଛଣା ହେଇ ଚିପ୍ସ ହେଇଥିଲା ଏମିତି ଆଉ।
ହୁଁ ହୁଁ।
ଆଉ ଏମିତି ଆଉ କଣ? ଆପଣଙ୍କୁ ମାନେ କୋଉ ଫ୍ରୁଟ ଟା ଅଧିକା ଖାଇବାକୁ ଭଲ ଲାଗେ?
ଏକୁ ଗଲେ। ଭେଜ୍ ନା ନନ୍ ଭେଜ୍।
ହାଲୋ।
ବେଲେ ଭେଜ ନା ନନ ଭେଜ।
ମାନେ ଭେଜ ଉପରେ କୁହନ୍ତୁ।
ଭେଜ ଉପରେ ମୋତେ ସବୁଠୁ ବେଶୀ ଭଲ ଲାଗେ ଯଉଁ। ମିକ୍ସ ଭେଜ୍ ମିକ୍ସ ଭେଜ୍ ମୋ ଫେବରେଟ୍ ସେଟା। ସବୁ ପ୍ରକାର ପରିବା ପକେଇକି ହେଇଥିବ ନା।
ହଁ।
ଯୋଉ ମିକ୍ସଚର ତରକାରୀ କହନ୍ତି।
ଆଜ୍ଞା।
ସେଇଟା ମୋର ସବୁଠୁ ଫେବରେଟ୍।
ନନ ଭେଜ।
ନନଭେଜରେ ମତେ ଚିକେନ ଟା ତ ବହୁତ ଭଲ ଲାଗେ ନନଭେଜରେ। ମତେ ସବୁ ଭଲ ଲାଗେ। ଅଣ୍ଡାଠୁ ନେଇକି ମାଛ, ଚିକେନ୍, ମଟନ୍ ସବୁ।
ଆମ ଆପଣଙ୍କୁ ଯୋଉ। ଯୋଉ କୁହନ୍ତିନି କି ଏଟା ମାନେ ଜଳଖିଆ ଉପରେ କଣ ଭଲ ଲାଗେ।
ହୁଁ ହୁଁ ଜଳଖିଆ ଉପରେ।
ଆଜ୍ଞା।
ମୋର ଦହିବରା।
ଆଜ୍ଞା।
ପସନ୍ଦ ତାପରେ ଗୁପଚୁପ।
ଆଜ୍ଞା ଗୁପ ଚୁପ ଚୁପ। ଚୁପ ଆଜ୍ଞା ସମସ୍ତଙ୍କର ଫେବରେଟ୍ ମତେ ବି ଆଶା ଲାଗୁଥିଲା। ଆପଣଙ୍କୁ ବି ଭଲ ଲାଗେ ଭଲ ଲାଗିବ ବୋଲି।
ଆଉ ଇଟିଲି ଦୋସା, ନାନ୍ ତଡକା।
ହଁ, ହଁ ସବୁ ବି ଭଲ ଲାଗେ ଆଉ।
ଆଉ ଇଟିଲି ଚଟ୍ ଣି
ଇଟିଲି ଭଲ ଲାଗେ, ହେଲେ ସେତେ ବି ମୁଁ ବେଳେବେଳେ ଯେତେବଳେ ଖାଇବୁ
ଆଉ ସମୋସା। ଆଜ୍ଞା ସାମୁସା ଖାଆନ୍ତି?
ହଁ, ସମୋଷା ନା ସାମୋସା?
ନାଇଁ ସମୋସା ନୁହେଁ ସାମୋସା?
ଓହ ହଁ, ସାମସା ମୁଁ ଖାଇଛି। ହଁ ସେଟା ବି ଖାଏ।
ସାମୋସା ଟା ଆଜ୍ଞା କହିଲେ କେମିତି ତିଆରି ହବ?
ତିଆରି ହେବ, ହଁ ହେଲେ ମଇଦା ମଇଦା କୁ ହାଲ୍ କା ତେଲ ଦେଇ, ତାକୁ ପାଣି ଦେଇ ସେଇଟା ଏମିତି ଦଳା ହେବ, ଦଳା ହେଇକି, ବଡ଼ ବଡ଼ ଗୁଳା କରାହବ ଗୁଳା କରା ହେଇକି ବେଲା ହେବ
ତାପରେ?
ବେଲା ହେଇକି ତାକୁ ସାଇଟ୍ ରୁ କାଟିକି ପାନପତ୍ର ସେପ୍ କରାହେବ, ତାପରେ ଆଗରୁ ଆଳୁ, ମଟର ଆଉ ଗାଜର, ବିଟ୍ ଯାହା ସବୁ ପରେ ଏମିତି ଗୋଟେ କସା ଟାଇପ୍ ର କରିକି ରଖା ହେଇଥିବ
ଆଜ୍ଞା।
ସେଟା ତା ଭିତରେ ପସିବା ପାଇଁ। ସେଇଟା ଏମିତି ପୁରେଇକି ସେଇ ଯେଉଁ ପାନ ପତ୍ର ସେପ୍ କରାହେଇଥିବ, ତହିଁରେ ଏଗୁଡ଼ାକ ଭିତରେ ରଖ୍ ରଖିକି, ତାପରେ ତେଲରେ ଛଣା ହେବ ଆଉ।
ଉ ଆଉ ସାମୁସା?
ସାମୋସା, ସାମୋସାଟା ବି ସେ ମଇଦାରେ ସେ ହୁଏ, ମଇଦାରେ ତାକୁ ସେମିତି ପାଣି ଦେଇକି, ଛୋଟ ଛୋଟ ଗୁଳା କରିକି କେନ୍ତି ଦଳା ହେବ ଦଳା ହେଇକି ବେଲା ହୁଏ, ତା ଭିତ୍ ଦରେ କିନ୍ତୁ ନଡ଼ିଆ, ପାଇଁ ଆପଣଙ୍କୁ ଟିକେ ଆବାଜ୍ ଆସୁଛି।
ଆଜ୍ଞା ଆଜ୍ଞା, ଟିକେ ରହିବେ। ହାଲୋ, ଏଥର ଶୁବିଲା?
ହଁ, ମୁଁ କହିଲି ସେ ସାମୁସାରେ ସେମିତି ବେଲା ହେବ, ତା ଭିତରେ ନଡ଼ିଆ ପୁର ପଶିବ, ନଡ଼ିଆ ପୁର ପଶିକି ସେଇଟା ମଝିରେ ଦିଆହେଇଥିବ ପୁରାଟା
ଆଜ୍ଞା।
ତାକୁ ଏକରେ ଏକରୁ, ଏକରେ ଏକରକୁ ଓଲଟା ହେବ, ତାପରେ ତାକୁ ଏମିତି କି ଫୁଲ ଟାଇପ୍ ର କରିକି, ଏମିତି କୁଞ୍ଚିୁ କୁଞ୍ଚି କୁଞ୍ଚି କରିକି ମୋଡ଼ା ମୋଡ଼ା ମୋଡ଼ା ମୋଡ଼ା ସେପ୍ କରାହବ, ତାପରେ ତାକୁ ତେଲରେ ଛଣା ହବ, ନହେଲେ ତାକୁ ସେ ଟିକେ ହାଲକା ଥଣ୍ଡା ହେଇ ଆସିଲା ପରେ, ତାକୁ ଶିରାରେ ଛଣା ହେବ।
ଆଉ ଆପଣଙ୍କୁ ଦୋସା, ଇଟିଲି ଦୋସା ଭଲ ଲାଗେ ନା ନାଇଁ?
ହଁ ଭଲ ଲାଗେ।
ଆଜ୍ଞା।
ହଁ ଭଲ ଲାଗେ।
ଆଜ୍ଞା ଖାଇଚନ୍ତି କେବେ?
ହଁ ମୁଁ ଖାଇଛି।
ଆଉ ନାନ ତଡ଼କା?
ହଁ ମତେ ତଡ଼କାଟା ବେଶୀ ଟିକେ ଭଲ ଲାଗେ ଯୋଉଁଟା ସବୁ ପ୍ରକାର ପଡ଼ିଥିବ ନା
ହୁଁ ଆଉ ନାନଟା ସିନା ହେଲେ ତମେ ତଡ଼କାଟା ଲଗେଇ ଖାଇବ।
ରୁଟିରେ ବି ତଡ଼କା ଲଗେଇ ଖାଇହବ।
ହୁଁ ହେଲେ ନାନଟା ଟିକେ ବେଶୀ ଭଲ ଲାଗିବ।
ହୁଁ।
। ତ ଟିକେ ରହିବେ ଟିକେ ଶୁଭୁଚି ଏପଟେ ବସ୍ ତ ପାଟି ଶୁଭୁନି। ହ୍ୟାଲୋ ଆଜ୍ଞା ଏଥର କୁହନ୍ତୁ।
ହଁ ଆଉ ଆପଣଙ୍କୁ କଣ ସବୁ ଭଲ ଲାଗେ?
ସେ ସେଇ ଭଲ ଲାଗେ ମତେ ନ ଭଲ ଲାଗେ ସମସା ଯୋଉ ଭଲ ଲାଗେ। ଆଉ ସେଇ ଗୁପଚୁପ୍ ଭଲ ଲାଗେ, ଦହିବରା ଭଲ ଲାଗେ, ଆଳୁଚପ ବି ଭଲ ଲାଗେ ମତେ। ଆଉ ଦହିବରା ତ ମୋ ଫେବରାଇଟ୍ ଆଉ ଦହିବରା ମୋ ଫେବରାଇଟ୍। ଉ ହୁଁ ଆଉ ସେମିତି ତମର ସିଆଡେ ବୋଧେ ନାଇନ ଅଛି ନା ନାଇଁ ମତେ ଲାଗୁଛି ନାଇନ ନଥିବ।
ନାହିଁ ବର୍ଷା ପାଇଁ ତ ଲାଇନ୍ ନାହିଁ ବି ଆମ ଆଡ଼େ।
ଆମ ଇଆଡେ ବି ଏପଟେ ବି ଲାଇନ ନାହିଁ ମୁଁ ସେଇଥିପାଇଁ କହିଲେ ସେପଟେ ବି ଲାଇନ୍ ନଥିବ କାହିଁକି ଏପଟେ ବି ସେଇ ଫି ପି ହଉଥିଲା ଯେ ଲାଇନ୍ କଟି ଯାଇଚି। ହ୍ୟାଲୋ। ଆଉ, ଆଜ୍ଞା ଆଉ ଆପଣଙ୍କ ଘରେ ସମସ୍ତେ କିଏ ଭଲ ଅଛନ୍ତି ନା? ମାନେ କଣ କେମତି ଖରାପ ଅଛନ୍ତି?
ହଁ ସମସ୍ତଙ୍କ ଦେହ ଭଲ ଅଛି। ସମସ୍ତେ ବହୁତ ଭଲରେ ବି ଅଛନ୍ତି।
ଆଉ ଆଜ୍ଞା ନନଭେଜରେ ତମେ ହଁ କୁହନ୍ତୁ କୁହନ୍ତୁ ଆଜ୍ଞା
ଭେରିନାଇସ୍। ସମସ୍ତଙ୍କ ଦେହ ଭଲ ଅଛି ସେ ସମସ୍ତଙ୍କ ଦେହ ଭଲ ଅଛି।
ଆଜ୍ଞା। ଆଉ ଯୋଉ ନନଭେଜରେ ଗୋଟେ ନାହିଁ ବାମ୍ବୋ ଚିକେନ୍ ଖାଇଚନ୍ତି ଆପଣ?
ନା ମୁଁ ଖାଇନି କେବେ।
ଆଉ ଶୁଣୁଥିବେ।
ହଁ ଶୁଣିଚି ରିଲ୍ସରେ ବି ଦେଖିଛି।
ମୁଁ ତ ବହୁତ ଖାଇଚି ଆମର ଇଆଡ଼େ ବାମ୍ବୋ ଚିକେନ୍ ଫେମସ୍।
ଓହୋ।
ଆଉ? ଉଁ ଏ ଯୋଉ ବାମ୍ବୋ ଚିକେନରେ ଆପଣ କହିପାରିବେ ଆପଣ ତ ଖାଇନାହାନ୍ତି। କହିବେ କମାନେ କେମିତି ତିଆରି ହୁଏ, ଦେଖାଯାଉନା ଦେଖିଛନ୍ତି ରିଲ୍ସରେ।
ମୁଁ ରିଲ୍ସରେ ଦେଖିଚି। ଚିକେନକୁ, ଲୁଣ, ହଳଦୀ, ସେ ମସଲା। ସବୁ ଦେଇକି ମ୍ୟାରିନେଟ୍ କରି ରଖିଦେଇଥିବେ।
ଆଜ୍ଞା।
କଞ୍ଚା ପି ତେଲ ଦେଇଦେବେ।
ଆଜ୍ଞା ଆଉ ଟିକେ ଧିରେ କୁହନ୍ତୁ?
ପୁଣି ତେ, ତେଲ ଦେଇଦେବେ ତେଲରେ ସେଠି ପକେଇ ଦେବେ ପିଆଜ ସେଇ ଚିକେନ୍ ଫିକେନ୍ ପକେଇ ଦେଇକି ଏକାଥରେ କରିଦିଅନ୍ତି ଆଉ। ତା ଭିତରେ ନାଇଁ ସେଗୁଡ଼ା ପୁରେଇ ଦେଇ ପୁରେଇ ଦେଇକି ଭିତରେ ନିଆଁ ଜଳୁଥୁବ। ଆଉ ଯୋଉ ଚୁଲି ହଉକି ଯୋଉଥିରେ ସବୁ କରିବେ ତା ଭିତରେ ସେ ବାଉଁଶରାକୁ ପୁରେଇଦେବେ ପୁରେଇ ଦେଇକି ତା ଉପରେ ନିଆଁ ଦେଇଦେବେ। ତଳେ ଯୋଉ ନିଆଁ ଥିବ ଯେତଳେ ବାଉଁଶରା ପୋଡ଼ି ପୋଡ଼ି ଆସିବ ସେତେଳେ ହେଟା ବାହାର କରିକି ଚିକେନ୍ ଗୁଡ଼ା ଖାଏ।
ଆଜ୍ଞା ଆଜ୍ଞା ସେଇ ଯୋଉ ବାମ୍ବୋ ଚିକେନ୍ ସହିତ ଆଉ କଣ ଖାଆନ୍ତି?
ଉଁ ମୁଁ ଖାଇନି। ମୁଁ ଖାଲି ଶୁଣିଛି, ମୁଁ ଜାଣିନି।
ଗ୍ରୀନ୍ ଚଟ୍ନି ଆଉ ରେଡ଼ ଚଟ୍ନି। ତା ସହିତ ବି ତତି ନାନ୍ ନାନ୍, ତଡ଼, ନାନ୍ ହେଇଯିବ ପୁରା ମଁ ମାନେ ମଜା ଆସିଯିବ। ହ୍ୟାଲୋ
ହଁ
ଆଜ୍ଞା, ଆଜ୍ଞା ତମର ସେଆଡେ ମେଗ୍ ବର୍ଷା ହଉନି କି?
ନାଁ ଆମ ଆଡ଼େ ବର୍ଷା ଛାଡ଼ିଚି ଏବେ ହଉନି।
ହୁଁ ହୁଁ ଆଉ ତ ଲାଇନ୍ ତ ନଥିବ ଏପଟେ, ତମେ କଣ କରୁଥୁଲ ଆଉ? ଆଜ୍ଞା।
ହଁ ହୁଁ
ହଉ ଏପଟେ ବହୁତୁଁ ବର୍ଷା ଉଠେଇଲାଣି, ବହୁତରୁ ବହୁତ ମେଘ ଉଠେଇଲାଣି ଏପଟେ।
ଓହୋ।
କାହିଁନା ଏପଟେ ଏମିତିଆ ଫିମ୍ପି ପକଉଥିଲା ପୁଣି ବହୁତ ମେଘ ଉଠେଇଲାଣି। ମେଘ ଉଠିିଲାଣି ମୋବାଇଲରେ ବି ଚାର୍ଜ ନାହିଁ, ଆଜ୍ଞା ରଖୁଚି।